ହ୍ୟାଲୋ
କଣ କରୁଥିଲ?
ଏଇ ଶୋଇବାକୁ ଆସିଥିଲି ଆଉ କଣ କରିବି। ଆଉ କାମ ସରିଲାଣି ନା। ନା ବା ଏଟା ଶୋଇନି ବା ଘେରେ ଘରେ ଏରେ ହୁଡୁ୍ନୁ
ହଁ
ଆଉ କଣ କରୁଛ?
କିଛି ନୁହେଁ। ଡି ବସିଥିଲି ଆଉ ଦି ଆଉ ବର୍ଷା ହଉଛି ନା ନାଇ ଗଲିଣି ବା ଗଲିଣି ମୁଁ ଗଲାବେଳ ତାଙ୍କର ଏଠୁ ଗଲାବେଳୁ ତ ସେଠିକି ତାଙ୍କର ସବୁ ସରିବନି ଆଉ କାଲିଟା କାହିଁକ ଯିବି ତରେ କଣ ଯାଇ ରହିବୁନାଇ ତ ପଳେଇ ଆସିବୁ ଛୁଆ ଟା
ହୁଁ।
ଛୁଆଟେ ଧରିକି ଯିବୁ ପଳେଇ ଆସିବୁ ଆଉ ଗଲେନି ଆଉ
ହୁଁ ହୁଁ।
ଭହାର ଥିନେ ଯାଇତେ ପୁଣି ଗଲେଣି। ହଁ ବର୍ଷା ତିନନ୍ଦାରୁ ବର୍ଷା ହଉଛି ଆସି ହେଲାଣି ରା ରାତି ଦଶଟା ତଥାପି ବର୍ଷା ଛାଡନହି ବର୍ଷା ବିଜୁଳି ଘଡଘଡି ମାନେ ବର୍ଷା ବିଜୁଳି ହଡଘଡି ସବୁ ମାରୁଛି ଲାଇନ ନାହିଁ ଚାରିଟା ବେଳୁ।
ହୁଁ।
ଆଉ କଣ ର ଜ ଯୋଉ ଆଜି ତ ଗୋଟେ ଦିନ ଖରା ବର୍ଷାରେ ପଳିଲା।
ହୁଁ। ନା କାଣିପାଗ ଟିକେ ଦିଅନ୍ତା କଣ ହୁଁ ଏ କାଣିପାଗ ଦିନେ ଲୋକ କଣ ବୁଲାବୁଲି କରନ୍ତି କି କଣ କରନ୍ତି। ହୁଁ।
ହଁ। ଆଉ ସକାଳୁ ତ ଯୋଉ ଖରା ଅଉଛି ଲୋକ ପ କଡ଼ିବ ଅନାନ୍ତି।
ହୁଁ
ତାପରେ ପୁଣି ଚାରିଟା ବେକୁ ବର୍ଷା ହଉଛି ଆଉ କେତେ ତ ଏଇ ଚିଟାେ ଟିକେ ଛୁଆ ଦଉଳିବ ହଳି ଖେଳନ୍ତି। ମେ ଚାରିଟା ଖ ବର୍ଷା ହବ ଆଉ ତାହେଲେ ଖେଳିବେ କେତେବେଳେ ଆଉ। ହଁ ରାତରେିବେ ରା ସେ ଓଧରେ
ହଁ ବା
ଏଇ ରାତିରେ ବି ଖେଳୁଛନ୍ତି।
ମୁଁ ଏ
ହଁ ପଡୁଛି ନା କହିବା ଗଛ ନୁହେଁ ଏଇ ଯୋଉ ଶଳରେ କି ଶଳରେ ସେଠି ପୁଛି ତେବେ ପ ଚେଷ୍ଟା କରି ଦୋଳି ପଡୁଛି। କି ନାଦ ଓଳ ସେ ଆର ଦୋଳି। ଆ ସାଳନ ମନ ଆଉ କୋଡ ଯୋଉ ଏଠି ଝାଟିଆ ସାଇନୁ ନା ଆମ ସେଇ ସେ ସାଇ ଲାଷ୍ଟଟା ଯୋଉ
ନା ନା ମୁଁ କହୁ ଏ ଯ ଅଛୁସେଇଠି। କାଟିଦେଲେଣିି ଆ ସେଇଠି ଗୋଟେ ଦୋଳି ପଡେ ପଟା ଦୋଳିଦ କେ
ଆମ ଏଠି କଟା ହେ
ହୁଁ
ନା ମନ ଗାଁ କଥା କହୁଛ।
ମ ମୋଟ ମୋଟା ଚେର ହେଇକ ଉଠିଥାଏ ସେଠି ପଟାଛି। ସେଟା କଇଁ ଗଛଟା ବହୁତ ବର୍ଷ କଇଁ ଗଛ
ହଁଟା ହାଉଣା ହେଲାଣି ଛଅ ସାତ ବର୍ଷ। ହଣା ହଣ ସରିଲାଣି କହଲେ ଘର ଆଗରେ କଳିଆ ଗଛ ରଖନ୍ତି ନାଇଁ କହି ଛଅ ବର୍ଷ କାଟି ଦେଲଣି। ଆ ପା ରେ କିଛି ଗଛ ନାହିଁ। କିଛି ଅଛୁ ନହିଁ। ପା ଫାଙ୍କା ଏଇ ଖରା ଦିନରେ ବହୁତ ବ ଗରମ ହଉଛି ମାନେ ଏତେ ଗରମ ଯେ ଖରା ସୂର୍ଯ୍ୟ କିରଣ ଆଗ ଆମ ଘରଟାରେ ପଡୁଛି ପୁରା ଘର ତାତି ଯାଉଛି। ଖରାବେେଳେ ଶୋଇ ହେଉନି ଏତେ ଗରମ।
ହୁଁ ହୁଁ ଏପଟଟା କଣ କଲେଣିି ନା ଯୋଉ ମାମୁଁ ଭଳିଆ ଥିଲେ। ମୁଁ ଯୋଉ ମୋ ମାମୁଁର ଥିଲେ। ମାମୁଁ ଘର
ତାଙ୍କର ନେଲେ ଏ ଆଙ୍କର ହଁ ତାଙ୍କର ନେଲେ ଆଉ ଜଣଙ୍କର ଏ ଖଣ୍ଡ ନା ନା ସେ ବାରଟା ସେମିତି ଫାଙ୍କା ପଡୁଛି ବାଡିଟା ସେମିତି ପକା ପଡ଼ିଛି।
ହଁ ହୁଁ ସେଇଟା ଉଚ୍ଚାଳ ଦେଇଥିବ ନା ବାଟାକୁ।
ହଁ ସେ ବାଡ଼ି ଘରର ଗଟେ ଗୋଟେ ସୁଜନା ଆସ ଲାଗଛି। ଯେ ବୋଲି ଆମ ଘରଟା ଟିକେ ମାନେ ଏପଟ ସାଇଡ଼ ରୁମା ଟିକେ ଥଣ୍ଡା ଲାଗୁଛି।
ହୁଁ ହୁଁ ନ ଗଛ ଫଛ ଲଗେଇ ଦଉନା ଗଛ ଫଛ ଲଗେଇଦେଲେନ ଉପରେ ଉପରେେ ଛଣ ଫଣ ପ କେଇ ଦିଅନ୍ତ ଖରାଦିନି
ଫନା କିଛି ନାହିଁ ଗରମ ହଉଛି।
ଉଁ ଉଁ ସାର କଣ? ବଛରେତଟା ଲଗନୁ କିଣି ଆଣିକି।
ହଁମ ନାଇଁ ଗାଁ ରେ ପାଣି ନାହିଁ ଗ ଗୋଟେ କଥା ହେଲା ଗୋଟେ କଥା ହେଲା ଗାଁରେ ପାଣି ନାହିଁ। ତାର ପୁରା ଖୋଲା ବାଟ। ଖଟଟା ଯାହା ଲଗେଇଦବୁ ସବୁ ଗାଈ ବୁଲୁଛନ୍ତି ଖାଇଦେବି।
ହୁଁ ହୁଁ
ଏମତି ଆମ ଘରେ ଦିଟା ନଡିଆ ଗଛ ଦେଇଥିଲେ। ହଁ ସେ ଟିଅଲ ପାଖରେ ଆମର ପାଣି ଆଣିଛୁ।
ହଁ ରିପୋରିଂ କଲେ ନା ତଲ ଟ ତା ଥିଲା
ହଁ ସେଇଟା କଲେଣି।
ହଁ ମୁଁ ଥିଲା ବଳେ ମାମୁଁରେ ମୁଁ ଆଣି ଯାଇକିନି ପାଣି ସେକ ହୁଁ ଖାଇଲିନି କେତେବେଳୁ ମଟା ଅ ଖାଇ ଏ ଶ୍ର ହୁଁ ହୁଁ ଆଉ
ସବୁବେଳେ ଶୀଘ୍ର ଖାଅ ନା, କଁ ଣ
ହଁ ଆମର ନଅଟା ସାଢେ ନଅଟା ଭିତରେ ଆମର ଖିଆପିଆ ସରିଥଵ ନଅଟାରେ ବାପ
ଆଉ ବେଲା ବାସନ ରାତିରେ ମଜ ନା
ନା ନା ସକାଳୁ ଆଜି ମାଝେ ଦତା ଆଜି ବୋଉ ମନା କଲି ଖାଲି ଏ ଆଜି ଆଇଁଷ ହେଇଥିଲା ତ ଚାଲଟା ମାଉଁସ ହେଇଥିଲା ଆଜି। ଚାଲଟା ଖାଲି ଧୋଇ ଦିନି ଗୋବରଣ ଫୁକେଇକିନ ସକାଳେୁ ତୁପଟା ପୋଛି ଆଣିବି କହିଲା ଆଉ ରୋଷେଇ ଘର ଟା ଏଇଟା
ଓହ। ତମ ଯାହା ଅଛନ୍ତି ନା ପଳେଇଲେଣି ବାପ ଘରୁ।
ହଁ ସେ ଅଛନ୍ତି ସେ ବାସିଲେ ଆରେ।
ଓହୋ ତମେ କଉଦିନ ଆସିବତମ ବାପ ଘରୁ।
ସେ ପା ତମକୁ କଲ କରିଥିଲେ।
କଣ କହିଲ?
ମୁଇଁ ସେ ବା କଲ୍ କରିଥିଲି ନା କଣ ପା।
ଆ ତା ଘର ପାଇବ ନାଇଁ ପଳେଇବ ।
ମୁଇ ସି ବା ନର୍ମାଲ କଲ କରିଥିଲେ ତମକୁ କଥା ହଉଥିଲ ତମ ସାଙ୍ଗରେ ।
ଓହୋ। ଏବେ ଏଇନେ ବିଜୁଳି ମାରୁଛି ବର୍ଷା ଛାଡ଼ିବ ନାହିଁ ରାତି ଯାଏ। ହଁ ବିଜୁଳି ମାରୁଛି ଘଡଘଡି ଟିକେ ଟିକ ଅଳ୍ପ ଅଳ୍ପ ମାରୁଛି ଝିପିଝିପି ମେଘ
ବିଜୁଳି ଟା ମାରି ଲେ
ଏବେ ଖାଉଥୁନୁ ଖାଇକି ଧୋଇହବାକୁ ଯାଇ ହଉନି ବାହାରୁକୁ ଖାଇକି ଧୋଇହବାକୁ ଯାଇ ହଉନି । ନି ବର୍ଷା ପକଉଛି।
ହ୍ୟାଲୋ।
କଣ କହିଲ? ହାଲୋ।
ହୁଁ। ହାଲୋ।
ହଁ କୁହ।
ଉଁ
ତୁମେ କୁହ।
ହାଲୋ।
ହାଲୋ।
ହାଲୋ। ହାଲୋ।
ହାଲୋ। ଶୁଭୁନେଇ କି? ହଁ ଶୁଭିଲା ବା ସେତେବେଳେ କଣ ହେଇଚି କି ଶୁଭୁ ନ ସେତେବେଳେ କଣ ହଇଥିଲା କି ଶୁଭୁନଥିଲା ।
ନା ନା ମୁଁ କହୁନି ବିଜୁଳି ଅ ଚଡଚଡି ଟିକେ ମାରୁଛି ତ ସେଥିପାଇଁ।
ହଁ ଏଇ ସ ସନ୍ଧ୍ୟା ବେଳଟାରେ ଜୋରସେ ମାରୁଥିଲା ବିଜୁଳି ଟା ।
ଉଠୁଛ କେତେବେଳେ ସଖାଳୁ
ବୋଉ ତାଙ୍କର ଉଠନ୍ତି ଚାରିଟା ବେଳେ ସେ ଉଠିକି ଲାଟିନ ଯିବେ ଲାଟିନ ଯାଇକିରି କନ ବାହାରଘର ବାହାରଟା ଖରକନ୍ତି ଆମେ ଉଠୁୁ ଉଠୁ ପାଞ୍ଚଟା ଦେଇ ବୋଉ ତାଙ୍କର ଶୀଘ୍ର ଉଠନ୍ତି। ସାଡତିନିଟା ଚାରି ଟା ଏମତି ରେ ଉଠନ୍ତି ହୁଁ। ହୁଁ।
ଓ ହୋ।
ଆ
ଓ ହୋ।
ଖାଇଲା ନେଇ ସେମିତି ଶୋଇ ପଇଲା। ରଜରାଜି ଖାଇଲାନି ସେମିତି ଶୋଇପଇଲା। ସନ୍ଧ୍ୟାଳେ ଗୋଟେ କଦଳୀ ଖାଇଥିଲା। ଆଉ କି ସି ଖାଇଲାନାଇଁ। ଏ ଖରା ବେଳେ ଖାସିବାଂଶ କିଲେ ଆଣିଥିଲେ। ସକାଳେ କିଲେ ପରେ ହକୁ ଆଣିନ୍ତିଥିଲି। ସି ଆଉ ଜାନନାହାନ୍ତି ଏମିତି ହବ ବୋଲି। ପିସା ଙ୍କା ଘରେ ଏମିତି ହେବ ବୋଲି ଆଣି ଆ ସେଟ ତାଙ୍କର ବାପା ମା ଦି ତିନି ଜଣ କେତେ କିିଲେ ପରେ ମାଂସ କେତେ ଖାଇବେ। ସେଇରା ଆହୁରି ଥିଲା ଏରା ରା ସେରେ ତାଙ୍କର ଖାଇଲେ ପୁଅ ଟା ଖାଇଲାନି। ସେମିତି ଶୋଇପଇଲା। ଏଇଠି ସବୁବେଳେ ବାରୁଛନ୍ତି ବା ସ ଏଠି ସପ୍ତାହକୁ ମାରୁଛନ୍ତି ଦିଥର। ଏ ବା ୟାଙ୍କର। ସେ ଦାଦାଙ୍କ ଘର ସପ୍ତାହ ଦିଥର ମାରୁଛନ୍ତି। ଆମର ପନ୍ଦର ଦିନ ଥରେ ଆଣନ୍ତି। ଆ ଆଉ ସପ୍ତାହକୁ ଦି ଥର ଆଣନ୍ତି। ବ୍ରଏ ଏଇ ବ୍ରଏଲର ମାଛ। ଛୁ ଆଣନ୍ତି କିନ୍ତୁ ପନ୍ଦର ଦିନେ ଥରେ ଖାସିିମାଂସ ଆଣନ୍ତି ଆଉ। ଉଁ ହୁଁ।
ଖାଉନାଛି ତ
ହଁ ମୁଁ ଖାଏ ଯେ ଏମିତି ହେଇଛି ତ ସେଥିପାଇଁ ଖାଇବିନି ଆଇଁଷ ସାଧା ଖାଇଛି ଆଉ। ମୁଁ ସାଧା ଖାଇଛି ସେଇ ପିଠା ଦିଟା ଖାଇଛି ଆଉ କଣ ହ ପିଠା ଦିଟା ଖାଇଛି କଦଳୀ କଦଳୀ ଆଳୁ ଆଉ ବାଇଗଣ ଝୁଡଙ୍ଗ ପୋଟଳ ପକେଇ ସନ୍ତୁଳା କରିଥିନି ଖାଇଛି ଆଉ। ତମର କେହି ଖାଅନା?
ଆ ପୁଅ ତ ସେ ମାଂସ ବି ଛୁଏଁନି । ଖାଲି ଯାହା ଅଣ୍ଡା ଟିକେ ଖାଉଛି ମାଛ ଟିକେ ଖାଉଛି। ମାଂସ ତାର ପ୍ରଶ୍ନ ନୁହେଁ ଖାଇବାର
ହଁ ହଁ। ଓହୋ।
ଆଉ
କାଲି ପିଠା ପିଠା କରିବ ।
ନା ସେଟା କିଏ ବନେଇଥିଲା?
ତମେ କାଲି ପିଠା କରିବ।
ହଁ କାଲିକି ଚକୁଳି ପିଠା ମାନେ ମାଂସ ଟା କିଏ ବନେଇଥିଲେ?
ମୁଁ ବନେଇଥିନି ବା । ମୁଁ କରିଦେନି ହଁ । ଆ ମାଆକୁ ଆସିବନି ସେ ପ୍ରେସର୍ ରେ କରିପାରିବେନି ମୁଁ କହିନି ମୁଁ କରିଦିଏ।
ଓହୋ।
ରାତିରୁ ପେଶୀକି ରଖି
ଏ ସେଇ ଯୋଉ ସାଆନ୍ତ ସାହି କୋଉଠି ରହୁଛି କି? କଟକରେ କଣ କରୁଛି?
ଏଇ ଯୋଉ ଅଛନ୍ତି ଏଇ ଯୋଉ ମଗଉ ନାହାଁନ୍ତି ନା ସେମତି ।
ଶୁଗୁନେଇଁ କଣ?
ମଗଉଛନ୍ତି ଯା ସେଇଥିରେ ହଁ ମଗ ଗଉଛନ୍ତି ଯୋଉ ସେଇଥିରେ ଏ ମଗଉ ନାହାଁନ୍ତି ନା ମଗଉଛନ୍ତି ଯୋଉ ଜିନିଷ ।
ଓହୋ। ଆଉ ମାମୁଁ ଦୋକାନରେ ରହୁଛନ୍ତି।
ହଁ ଦୋକାନ।
ଓହୋ। ହୁ ହୁଁ।
ହଁ। କଁ କହିଲେ?
ହ୍ୟାଲୋ।
ହଁ କୁହ।
ମୁଁ କହିଲି ତମ ଘରକୁ ଯୁ ଯାଇଥିଲି ଚିହ୍ନିଥିବ।
ହଁ ଯାଇଥିଲେ ଘରେ ସମସ୍ତେ ଏ ବଡ ବାପା ବଡବୋଉ ସବୁ ଯାଇଥିଲେ।
ହ ହଉ ତାହେଲେ ମୁଁ ରଖୁଛିହେଁ ଟାୱାର ର ପ୍ରୋବ୍ଲେମ ହଉଛି ସୋବୁନି ଠିକ ସେ।
ଏ ପୁଅ ଟା ଉଠିଲାଣି।